ଆଜ୍ଞା ନମସ୍କାର କଣ କରୁଛନ୍ତି?
ମୁଁ ଏଠି ବସିଛି ଠାକୁରଙ୍କ ଟ ଭପରିକି ଆସିଲୁ ଏବେ ଆଉ।
କଣ ବହୁ ଠାକୁର ପ୍ରେମୀ ବୋଧେ।
ଆଜ୍ଞା ଆଜ୍ଞା ମୁଁ ବହୁତ୍ ଠକୁ ଟେ ମାନେ ସବୁଠୁ ବେଶୀ ତ ଜଗନ୍ନାଥଙ୍କୁ ମାନେ।
ଓହୋ ରଥଯାତ୍ରା ଏଥରେ ହେବ ଦେଖତେ ଯିବେ?
ଆଜ୍ଞା ଅତେ ରଥଯାତ୍ରା ତ ଆମେ କଣ କେବେ କେ ଭୁଲି ପାରିବା ଆ କେବେ ଭୁଲି ପାରିବନି।
ରଥଯାତ୍ରରେ ବହୁତ ଭିଡ ହୁଏ ନା।
ଆା ଆଜା ବହୁତ ଭିଡ କେତେ ଲୋକମାନେ କେତେ ଝାଳ ହୁଏ କେତେ ଲୋକମାନାନଙ୍କୁ ମାନେ କେତେ ଲୋକ ମଙ୍କୁ ପୋଡୋଡ ହ କଣ କରିପାରିବା ବହୁତ ଭିଡ ଏତେ ଭିଡର ଲୋକ କଣ ସରିବ କହୁନାହାନ୍ତି। ଜଗନ୍ନାଥଙ୍କୁ
ମାନେ ଆମ ଓଡ଼ିଶାର ଯେତେ ଲୋକ ପ ଇଣ୍ଡିଆ ସାରର ଯେତେ ଲୋକ ବାହାର କଣ୍ଟ୍ରି ରୁ ବି ବହୁତ ଲୋକ
ସେଇଆା ଦେଶ ବିଦେଶରୁ ଲୋକ ଆସନ୍ତି
ବହୁତ ଭିଡ ହୁଏ ତଥାପି ଦେଖ ଆମେ ଜ ଜଗନ୍ନାଥ ସମସ୍ତଙ୍କୁ ଦେଖା କରିବା ପାଇଁ ଆସ
ହଁ ପା ହଁ ଜଗନ୍ନାଥ ତମ ଲୀଳା ଆଗରେ ଆମେ କଣ ହ ନୁହ୍ନେ।
ଆମେ ତ ସାମାନ୍ୟ ମଣିଷ ମାତ୍ର। ଆଉ ଜଗନ୍ନାଥଙ୍କର ବହୁତ କଥା ଜାଣିଛନ୍ତି?
ଆଜ୍ଞ୍ୟା ଜଗନ୍ନାଥଙ୍କର?
ହ ବହୁତ କଥା ନୀତି ନିୟମ ଯ ଅଛି ମୁଁ ଗୋଟେ କଥା କହୁଛି ଶୁଣନ୍ତୁ। ସମୁଦ୍ର ଯେ ତାଙ୍କ। ଶରଧା ବାଲି ନୁଃ।
ସେ ଶରଧା ବାଲି ଦେଖିବେ ଗୋଟେ ବାଲ୍ଟି କି ବଡ ଜାଗାରେ ପାଣି ନେଇକି ପକେଇବେ ଏଟା ଜାଣିଛେ ବଧେ ଆ ଆପଣ ପୁରୀ ଲୋକ ଜାଣିଥିବେ?
ହଁ ମୁଁ ଜାଣିଥିବି ଆଉ।
ହଁ ଆଉଛି ଆଉ ହଛି ନର୍ମାଲ ବାଲି ଏମିତି ଅଲଗା ଜାଗାରୁ ଆଣିବେ ଆଉ ଗୋଟେ ବାଲଟିେ ବଡ ଜାଗାରେ ପକେଇବେ ପାଣି ଥିବ। ତାପରେ ତାପ ଏମିତି ହାତରେ ଏମିତି ଘୁରେଇବେ ପାଣି ଟାକୁ ଦେଖିବେ ଯୋଉଠି ଗୋଟେ ଶରଧା ବାଲି ସେଇଟା ଗୋଟେ ଅସ୍ତ୍ର। ସୁଦର୍ଶନ ଚକ୍ର ହେଇଯିବ କିନ୍ତୁ ଆମ ନର୍ମାଲ ବାଲି ଟା ସୁଦର୍ଶନ ଚକ୍ର ଭଳିଆ ହବନି କିନ୍ତୁ ଶରଦା ବାଲି ପୁରା ସୁଦର୍ଶନ ଚକ୍ର ଭଳିଆ ହେଇଯିବ।
ହଁ ଆଛା ହଁ ଜଣିଛ ନା ମୋ ଜେଜେବାପା ସେଇ ସହରର ବାଲି। ନାଁ କ ନେଇକି ମୋ ନାଁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।
ବହୁତ ସୁନ୍ଦର ନାଟେ ଆପଣଙ୍କର।
ସ୍ନେହର ଲତା ସ୍ନେହ ଲତା।
ହଁ ଲତା ଆମ ଘର ପଛପଟେ ବହୁତ ହେଇଥିଲା ତ ସେଇ ଟାଇମରେ ମୁଁ ଜନ୍ମ ହେଇଥିଲି ତ ସେଇଥିପାଇଁ।
ଓହୋ ବ ଭଲ ନାଁ ବଟ ଆପଣଙ୍କୁ ଭଲ ଲାଗୁଛି ଆପଣଙ୍କ ଉପରେ।
ଆପଣଙ୍କୁ ବି ବହୁତ ବଢିଆ ଲାଗୁଛି ନାଟା। ଶ୍ରଦ୍ଧା ସମସ୍ତେ ଆପଣଙ୍କୁ। କିିନ୍ତୁ।
ଆଜ୍ଞା ଆଜ୍ଞା। ଆଉ ଗାଁରେ ସମସ୍ତେ ଭଲ ଘରେ।
ଆରେ ଆମର ସବୁ ଭଲ ଆପଣଙ୍କର?
ଆମର ବି ସବୁ। ଠିକ ଠାକ ଚାଲିଛି।
କଣ ଜଏଣ୍ଟ ଫ୍ୟାମିଲି?
ଆଜ୍ଞା ଆଜ୍ଞା। ଆଜ୍ଞା ଆମର ବଡ ଘର ଆଉ।
ଫାମିଲି ନୁହଁ କିନ୍ତୁ ମେମ୍ବର ଟିକେ ଅଧିକ ଅଛନ୍ତି ଆଉ।
ଆଚ୍ଛା।
ଆପଣଙ୍କର ଆପଣଙ୍କର ବଡ ବାପା କକା ଏମିତି ଅଛନ୍ତି।
ମୋ ବାପା ହଉଛନ୍ତି ବଡ ହେଲା। ମୋର ଦାଦା ଅଛନ୍ତି ଦି ଟା।
ଓହୋ। ତାର ତ ବହୁତ ପିଲା। ଥିବେ ଆପଣଙ୍କର ଭାଇ ଭଉଣୀ ବି ବହୁତ ଥିବେ।
ଭାଇ ଭଉଣୀ ବହୁତ ଅଛନ୍ତି। ପାଞ୍ଚ ଛଅଟା ଭାଇ ଭଉଣୀ ଆଉ।
ବହୁତ ମଜା ମସ୍ତି ହଉଥିବ ନା।
ସେମିତି ଟିକେ। ହଁ ଆଉ ଝଗଡା ତା ଜାଣିଥିବେ ଭାଇ ଭଉଣୀ ମାନେ। ହେଲେ ଝଗଡା ତ ଯେମିତି ହେଲେ ହୁଏ।
ସେଟା ତ ଠିକ କଥା।
ଆଉ ଆପଣଙ୍କ କେମତି କହୁଛି ଖରା ନା ବର୍ଷା।
ଆମର ଏପଟରେ ଗରମ ବହୁତ ଲାଗୁଚି। ମଝିରେ ମଝିରେ ଯା କେବଳ ବର୍ଷା ଟିକେ ଟିକେ ହଉଛି। ନହେଲେ ବହୁତ ଗରମ ହଉଛି।
ଆଚ୍ଛା। ମୋ ଆଡେ ବି ମାନେ ଜାଣିଛନ୍ତି ନା ଏତେ ଖରା ଗୁଳୁଗୁଳି ଆମେ ତ ଜମାରୁ ରହି ହି ପାରୁନାହୁଁ ଘରେ। ମାନେ କଣ କହିବୁ ଫ୍ୟାନ ଟା ବି ଆମ ଦେହକୁ କାଟୁନାହିଁ କଣ ଆଉ
ଆମର ସମୁଦ୍ର ପାଖାପାଖି। ଏରିଆ ତ ଆମର ଗାଁ ପାଖରେ ଯୋଉଟା ସେଟା ମାନେ ଏତେ ଗରମ ଗରମ ତ ହୁଏ ପ୍ରବଳ। କିନ୍ତୁ, ଏତେଟା ପାଇଁ ଜଣା ପଡେନି କାହିଁକିନା ମାଟି ଘର ବି ଅଛି ମାଟି ଘର ବି ଏତେ ଗରମ ଲାଗେନି।, କିନ୍ତୁ ଖାଇବାରେ ବହୁତ ଗରମ ଲାଗ।
ନା ଆମର କଣ ସବୁ ତ ସିମେଣ୍ଟ ଘର। ହେଛ ଛାତ ଘର ପବନ ବି ବେଶୀ ହୁଏନା ବୁଝୁଛନା ବର୍ଷଟା ଆଜି ଏପଟେ ପୁରୀ ଆଡେ ହେଇନି।
ଆପଣ ସେପଟେ ମାଙ୍କଡ ଅଛନ୍ତି ବହୁତ। ମାଙ୍କଡ ରୁହନ୍ତି।
ଘରେ ମାଙ୍କଡ ଆସ ସି ବସିବ।
ଓହୋ। ହଁ ଆମର ଅଛନ୍ତି। ସେ ବେଳେବେେଳେ ଆସନ୍ତି।
ହଁ ଆମର ବି ଏଇ ଖରା ଟାଇମ ବେଶୀ କରିକି ଆସିନ୍ତି। ଆମର ତ ଥରେ ଜାଣିଛନ୍ତି ନା ଆମର ଘରେ ଜଣେ ଗୋଟେ ମାଙ୍କଡ଼ ଟେ ପଶି ଯାଇଥିଲା। ଆମେ ତ ତାକୁ ଦେଖି ଡରି ଗଲୁ କ ଆମେ କେମିତି ବାହାରକୁ କରିବୁ ବାହାର କରିବୁ ଆମେ ସେ କିଛି ବୁଝିପାରିଲେନି। ପରେ ନିଜେ ନିଜେ ନିଜେ ଗଲା ହରି ବାହାରିକି ଗଲା
ଆପେ ଆପେ ପଳେଇଲା।
ହଁ ଆପେ ଆପେ ପଳେଇଲା ଯାହା ହୋଉ ଭଲ ମାଙ୍କଡଟେ ଗୋଟେ ଥିଲା ଆପେ ଆପେ ପଳେଇଲା ଆଉ।
ପୁଅ ମାଙ୍କଡ଼ ନା ଝିଅ ମାଙ୍କଡ।
ଏଇଟା ଏତେ ଆଉ ଦେଖି ପାରିଲିନି।
ଓଃହୋ ନା ଆମର ଏଇ ମାଙ୍କଡ଼ ଆ ଆସନ୍ତି କିନ୍ତୁ ବେଳେବେଳେ ଆସନ୍ତି କେତେବେଳେ ବି ଆସନ୍ତି ଆଉ କିଛି ନା ବାପା ଟିକେ ହନୁମାନଙ୍କୁ ପୂଜା କରନ୍ତି ତ। ସେଇ ସେଇ ଯୋଗୁରୁ ସେ ବିସ୍କୁଟ ଆଣିକି ଦିଅନ୍ତି ସବୁଆଡେ।
ମାଙ୍କଡ ହିଁ ବାରମ୍ବାର ଆସନ୍ତି ଆମ ଏଇ ଘରକୁ ଯୋଉମାନେ ବିସ୍କୁଟ ଖାଇକି ଯାଇଥି
ଯୋଉଠୁ ଖାଇଛନ୍ତି ସେଟାକୁ ଭୁଲି ପାରିବେନି ନା।
ସେ ପଶୁପକ୍ଷୀ ହେଲେ କଣ ହବ ତାଙ୍କର ବି ମାନେ କଣ ଜାଣିପାରନ୍ତି ସେମାନେ ସବୁ କିଛି।
ସେଇଆ ବି।
ଆଉ କଣ କୁହନ୍ତୁ।
ଆଉ କଣ ଆଉ କହିବି ସେମିତି ତ ପାଠପଢା ଚାଲିଛି ଆପଣଙ୍କର ସେ ଯୋଉ ଚାଲିଛି ନା ପାଠ ପଢା।
ହଁ ପାଠ ପଢା ସେମିତି ଚାଲିଛି ଆହୁରି ଜୀବନ ତ ବହୁତ ବଡ ପଡିଛି ପାଠ ପଢା କଣ ସରିଯିବ ଯେତେ ପଢିବୁ ସେତେ ଆହୁରି ହଉ
ଏଇଆତ ଠିକ୍ କହିଛନ୍ତି ଜୀବନଟା ଏଠୁ ବଡ ହ ଯେ ଆମେ ପଢି ପଢି ବି ଆମ ଜୀବନରେ ଆ ସିବନି
ସେଇଆପା ବହୁତ କିଛି କରିବାର ବି ଅଛି ବହୁତ ସ୍ୱପ୍ନ ଅଛି।
ନା ତ ବହୁତ। ଖାଲି ଯୋଉ ନା ସାକାର ହେବା ଦରକାର।
ସେଇଆ ଆଉ। ଲୋକ ତ ବଞ୍ଚି। ବି ନାହାନ୍ତି ଆଜି ବଞ୍ଚିଥିବେ ଆ ଯେ ଲୋକକୁ ଦେଖିଥିବେ କାଲି ସେ କୋଉଠି କଣ କରୁଥିବେ।
ହଁ ଆଉ ଆପଣଙ୍କର କଲେଜ ର ସବୁ ଭଲ। ପିଲ ସାଙ୍ଗ ସାଙ୍ଗସାଥୀ ସବୁ ଭଲ। ହଁ।
ହଉ ହୁଁ। କେମିତି କଣ ଆପଣ ଖାଇବା ପିଇବା ଦେହ ସବୁ ଭଲ ତ।
ଆଜ୍ଞା ଆଜ୍ଞା ସୁଭି ଲନି।
ଆପଣଙ୍କର ଯୋଉ ହଷ୍ଟେଲରେ ଖିଆ ପିଇଆ ସବୁ ଭଲ ଦେଉଛନ୍ତି।
ଖିଆ ପିଆ କଣ ସେମିତି ଆଳୁ ସିଝା ପ୍ରାୟ ଟାଇମ ରେ ଦିଅନ୍ତି ଆଉ ମଟର ତରକାରୀ ପ୍ରାୟ ଟାଇମରେ ଦିଅନ୍ତି ଏତେ ପନିପରିବା କି ଦିଅନ୍ତିନି ଆଉ ସିଣ୍ଟ ଏତେ ତରକାରୀ ଦିଅନ୍ତିନି। ଗଭର୍ମେଣ୍ଟ ହସ୍ପିଟଲ। ତ ସେଥି ପାଇଁ।
ହଁ ଆମର ବି ସେଇ ଗଭଣମେଣ୍ଟ ହଷ୍ଟେଲ କହି। ତା ଛାୟା ଟା ବନ୍ଦ କରିଦେଇଛନ୍ତି। ମେ ମାସ ଟା ଆମେ ନିଜ ନିଜରେ ପାଳନ କରୁଛୁ।
ଆପଣଙ୍କର କଣ ଖାଇବା ଦଉନାହାନ୍ତି ହୋଷ୍ଟେଲ ରେ।
ନାଇଁ ପା ଆମ ହଷ୍ଟେଲ। ନଇବେ ଦେଉନାହାନ୍ତି।
ତାହେଲେ ଆପଣ ଖାଉଛନ୍ତି କେମିତି କଣ କରିକି?
ଏମିତିଆଉ କଣ କରିବୁ କେତେ। ଦେଇଦିଅନ୍ତି ଆମ ହଷ୍ଟେଲ ପାଖରେ।
ହ ଆମର ବସିରେ ଜାଣିଛନ୍ତି ପାଣି ବହୁତ ପ୍ରୋବ୍ଲେମ ହଉଛି ମାନେ ଠିକ ଟାଇମ ରେ ପାଣି ଆସୁନାହିଁ ଆଉ ବହୁତ ଗରମ ବି ହଉଛି।
ବାପା ଆମ ହଷ୍ଟେଲ ବି ସେମିତି ମଟ ଟିକେ ଖରାପ। ଇଯାଇଛି ତ ମସଲା ଟା ଠିକ କଲା ପରେ ପାଣିର ପ୍ରୋବ୍ଲେମା ଟିକେ ଠିକ ହବ ଆଉ।
ରହିତ ପଡୁଛି ଆଉ କଣ କହିବୁ।
ହଁ ଅସୁବିଧା କ ଯାହାେଲେ। ସୁବିଧାରେ।
ମା।
ଆପଣ।
ଆଜ୍ଞା।
ଆପଣଙ୍କୁ ସବୁ
ହଁ ଭଲ କିନ୍ତୁ ଗୋଟେ ଅଭଦ୍ର ମାନେ ପିଲାଟେ ଅଛି ଆମ ଗାଁରେ
ଆଚ୍ଛା ଆଚ୍ଛା ସେ କିଏ କି ତମ ସାଙ୍ଗ?
ଆଜ୍ଞା।
ମୋ ସାଙ୍ଗ କି ସେ
ହଁ ସେଇଠା ଦୁଷ୍ଟାମୀ କରେ ତ
ଆଚ୍ଛା ଆଛା ଆଉ ଆପଣ କଣ କର ସବୁ
ଆଜ୍ଞା।
ଆପଣଙ୍କ ଭାଇ ଭଉଣି
ହଁ ଭାଇ ଭଉଣୀ ଅଛନ୍ତି।
ଆଛା ସେମାନଙ୍କ ପାଠ ପଢା ସରିଲାଣି?
ନା ମୋ ଭାଇ ଜଣେ ପ୍ଲସ ଥ୍ରୀ ସରିଲା ଏବେ ତାର ଆଉ-ଉ-ଉ-ଉ ମୁଁ ତ ତାପରେ ସାନ ଭଉଣୀ ତାପରେ। ମୁଁ ପ୍ଲସ୍ ଥ୍ରୀ କରେ।
ତମ ତଳେ କେହି ନାହାନ୍ତି ତାହେଲେ।
ନା।
ହୁଁ।
ମୁଁ ସବା ସାନ। ଆଉ ତମେ?
ନା ମୁଁ ସବା ବଡ଼।
ଓହୋ।
ଆପଣଙ୍କୁ ତାହେଲେ ଭଲ ସିଂଗନାଲ ମିଳୁଥିବ ସିଂଗନାଲ ଆପଣଙ୍କ ନାଁ ଯ ଜଣେ ଗୋଟେ ଭଉଣୀ ସେ ଜଣେ ଗୋଟେ ତଳେ ଭଉଣୀ ଅଛନ୍ତି।
ଓହୋ।
ଆଜ୍ଞା। ଆଉ ଆପଣଙ୍କ ସେପଟେ ଦୀପ ଦିଆ ହେଇଗଲାଣି?
ହବ ଆଉ।
ଛା ନା ଆମର ଏପରେ ଟିକେ ଜଲଦି ସନ୍ଧ୍ୟା ହେଇଯାଏ ତ ମାନେ ଧୂପ ଦେଇ ସାରିଲେଣି।
ଆପଣ ଖିଆ ପିଆ କଣ କରୁଛନ୍ତି?
ନଟା କିଛି ତ ହେଇନି ଏବେ ଗୋଟେ ଖାଲି ହେଲା ବି ଖାଇଦେବି ପାଣି ପିଇଦେବି ଆଉ।
ରାତିକ ମୁଁ ପଖାଳ ଭାତ ମିକ୍ସଚାର ଅଛି ଖାଇ ଵି ଆଉ।
ଆଜ୍ଞା।
ଆଜ୍ଞା ଆଜ୍ଞ ହଉ ଆଉ କଣ ସେତିରେ ସବୁ ଚାଲି। ଆପଣଙ୍କ ସବୁ ଭଲ।
ଚାଲିଛି ଆଉ।
ହୁଁ। ଆଉ ହଉ ତାହେଲେ ମୁଁ ମୁଁ ଯାଇ ଟିକେ ଜଗନ୍ନାଥଙ୍କ ପାଇଁ ଟିକେ ପ୍ରାର୍ଥନା କରିବି ଆଜ୍ଞା।
ତାେଲେ ରଖୁଛି ନାେ।
ଞ ନମସ୍କାର ନମସ୍କାର।